ହ୍ୟାଲୋ।
କଣ କରୁଛୁ?
ଏଇଠି ବସିଥିଲି ତୁ?
ମୁଁ ତ ଏଠି ବୁଲୁଥିଲି ଥଣ୍ଡା ପବନ ଦଉଛି ଆଉ ଆଉ କଣ ଖାଇଛୁ?
ମୁଁ ଖାଇଥିଲି ବରା ଇଟଲି କାକେରା ଘୁଗୁନ ଆଳୁଚପ
ମୁଁ ଖାଇଥିଲି ଭାତ ମାଛ ଭଜା ଆଉ ତୋ ଦେହ ପା କେମିତି ସବୁ ଅଛି?
କଣ କହିଲୁ?
ତୋ ଦେହ ପା କେମିତି ସବୁ ଅଛି ଭଲ ନା।
ହଁ ମୋ ଦେହ ପା ଭଲ ଅଛି ତୋର ସବୁ ଭଲ ଅ ତ ସବୁ ଠିକ ଠାକ ଅଛି।
ହଁଲୋ ମୋର ସବୁ ଭଲ ଅଛି ଯେ ହେଲେ ଶୁଣୁ ଗୋଟେ କଥା କହି କହିବା ପାଇଁ ଫୋନ କରିଥିଲି। କ ଆରେ ଯୋଉ ଆମ ଗାଁରେ ଯାତ୍ରା ମେଳା ଅଛି ଜାଣିଛୁ କି ନାଇଁ?
ହଁ ବୁଲି ଯିବାନି କି?
ହଁ ବୁଲି ଯିବା ପା ହଁ ତୁ କଣ କହୁଛୁ ଯିବା ନା କଣ?
ହଁ ଯିବା ମେଳା ପଡିବ ପୁଣି ବୁଲି ଯିବାନି କେମିତି ହବ?
ହଁ ଏ ଯୋଉ ଆମ ଗାଁରେ ଆଉ କିଏ ଆମେ ତ ତୋର ମୋର କେବଳ ଝିଅ ପିଲା ସାଙ୍ଗ ଅଛେ ତ ଆମେ ଯୋଉ ଅଲଗା ସାଙ୍ଗ ଅଛି ତାଙ୍କୁ ସବୁ ଡାକିବା ନା କଣ କହୁଛୁ ମୁଁ ଭାବୁଛି ତାଙ୍କ ସବୁ ଡାକିବା ପାଇଁ
ହଁ ଡାକିବା ଯେହେତୁ ଆମର ଏତେ ବର୍ଷ ପରେ ମେଳା ପଡୁଛି। ଧୁମଧାମ ର ଆୟୋଜନ ଚାଲିଛି ତ ତାଙ୍କୁଡାକିଦବା ଭଲ ହବ।
ହଁ କାହିଁକି ନା ମାନେ ଦେଖେ ମାନେ ତାଙ୍କ ଗାଁରେ ଯାହା ମେଳା ହୁଏ କି ନାଚ ହୁଏ କି ଯାହା ବି ପର୍ବ ହୁଏ ସେ ମାନେ ସେମାନେ ଆମକୁ ଡାକନ୍ତି କି ନାହିଁ ତ ଆମ ଗାଁରେ ହଉଛି ତ ଆମେ ଯାହା ନିହାତି ଡାକିବା ଯାହା ହେଲେ ବି ସାଙ୍ଗ ସେମାନେ ନା ତ ସାଙ୍ଗମାନେ ଆସିଲେ ବହୁତ ଖୁସି ଲାଗିବ ଆଉ ଆମର କାଳେ ମିନା ବଜା ହେ ପରିବ ଖାଇବା ଜିନିଷ ଖାଲି ପଡିବ ଦୋଳି ବି ପଡିବ କାଳେ ମୁଁ ଶୁଣିଥିଲି ନା ନା ଆଉ କଣ ହୁଏ କି ଭୋଜି ଭାତ ପା ହୁଏ ନା କଣ?
ହଁ ଯେତେ ଦିନ ଯାତ୍ରା ହଉଛି ସେତେ ଦିନ ଧରି ଭୋଜିଭାତ ହବ ସବୁ ଆୟୋଜନ କରାଯିବ ବହୁତ ଘରରେ ମାନେ ମାନେ ଯାତ୍ରା ବି ପଡିବ ଯେତ ଦିନ ଯାଏ ମାନେ ରଜକୁ ଆଉ ମେଳା ବୁଲିବା ପାଇଁ କୋଉମାନେ ମେଳା ପଡ଼ିବ ବୋଲି କହୁଛନ୍ତି। ଆଉ ଯେତେ ଦିନ ମାନେ ଆମ ମେଳା ବସିବ ମିନା ବଜାର ପଢିବ ଆଉ ଯୋଉ କଣତ ହେଟା ହେଲା ଦାସ କାଟିଆ ହବ ବୋଲି କହୁ ହେଲେ ପୁଣି ଟିକେଟ ସେଲ ନାଚ ହବ କହୁଛନ୍ତି ଏମିତି ସବୁ ହବ ଆଉ ଯଦି ଏତେ ସବୁ ଆୟୋଜନ ହବ ତାହେଲେ ଆମ ସାଙ୍ଗମାନଙ୍କୁ ଡାକିଦବା ବହୁତ ଭଲ ହବ।
ହଁ କାହିଁକି ନା ଗୋଟେ ଗାଁ ର ମେଳା ମାନେ ଗୋଟେ ଗାଁ ର ପର୍ବ ନା ପର୍ବ ଯେ ହୁଅନ୍ତୁ ତ ସମସ୍ତେ ଖୁସିବାସୀ ଥିବା ଦରକାର ସେ ପର୍ବରେ ତ ଆମେ ଯାହେଲେ ବି ସାଙ୍ଗମାନଙ୍କୁ ଡାକିବାକୁ ପଡିବ ନିଶ୍ଚୟ ପଡିବ କାହିଁକି ନା ଦେଖେ ସେମାନେ ତାଙ୍କ ଗାଁରେ ଯାହା ବି ହୁଏ ସେମାନେ ଆମକୁ ଡାକନ୍ତି ତ ଆମ ଗାଁରେ ଆଜି ଗୋଟେ ପର୍ବ ହଉଛି ତ ଆମେ ଡାକିବା ନା ଆମେ ଯଦି ଯଦି ତାଙ୍କୁ ଡାକିଥିବେ କି ତାଙ୍କ ସହିତ ମିଶାମିଶି କରିଥିବା ତ ତାଙ୍କ ବଳେ ଯାହା ହୁଏବ ସେମାନେ ବି ଆମକୁ ଡାକିବେ ତ ମୁଁ ଭାବୁଛି କଣ ଆମର ତ କହୁଛନ୍ତି କାଲି ଚାରି ପାଞ୍ଚ ରାତି ହଉ ମାନେ ପାଞ୍ଚ ଦିନ ବୋଧେ ହବ ବୋଧେ ମେଳା ତ ମୁଁ ଭାବୁଛି ଆମେ କଉ ଗୋଟେ ଭଲ ଦିନ ଦେଖି ତାଙ୍କୁ ଡାକିବା ନା କଣ କହୁଛୁ? ନା ଆଉ ମାନେ ସିନା କେତେ ଦିନ ପାଇଁ ସେ ଆସିବେ ମୁଁ ତ କିଛି ବୁଝିପାରୁନି ତ ଗୋଟେ କଣ କହୁଁନୁ କଣ କରିବା?
ଆରେ ସେମାନେ କଣ ଏତେ ଦିନ ଆଉ ରହିପାରିବେ କି ରହି ରହି ଦି ଦିନ ପର୍ ଗୋଟେ ଦିନ ଦି ଦିନ ରହିବେ ହେଲେ ବି ଆମେ ତାଙ୍କୁ ଙ୍କୁ କହିଦେଇଥିବା ତାଙ୍କୁ ଶୁଣୁ ମେସେଜ କରିବା କଲ କରିବା ମୋ ମତରେ ତାଙ୍କୁ କଲ କରିକି ଜଣେଇ ଦେଲେ ଭଲ ହବ
ହଁ ଆମେ କଲ କରି କହିବା କି ଆଉ ଆମ ଗାଁରେ ମେଳା ଉତ୍ସବ ହଉଛି କି ମେଳା ପର୍ବ ହଉଛି ଆଉ ତମେ ଆସିବ ଆମର ଏମିତି ସେମିତି ଯାତ୍ରା ପଡୁଛି ନାଚ ପଡୁଛି ଭୋଜି ଭାତ ହଉଛି ଆଉ ମିନାବଜାର ପଡୁଛି ବହୁତ ଦୋଳି ହେକା ପଡୁଛି ବହୁତ କିଛି ହଉଛି। ଆଉ ତମେ ମାନେ ସବୁ ଆସିବ ଆଉ ଆସିକି ଗୋଟେ ଦିନ ଆସିକି ବୁଲି ବୁଲାକି ଯିବ ଆଉ ସେମାନେ କଣ ଯାହାହଲେ ବି ସେମାନେ ନିଶ୍ଚୟ ଆସିବେ ନା ହେଲା ଆସିବେ ତ ମୁଁ ଭାବୁଛି କି ସେମାନେ କାହା ଘରକୁ ଆସିବେ ତମ ଘରକୁ ନା ଆମ ଘରକୁ ଆସିବେ
ଆ ସେମିତି କିଛି ନାହିଁ ଆମକୁ ଘରେ ରୁହନ୍ତୁ କି ତମ ଘରେ ରୁହନ୍ତୁ ସେମିତି କିଛି ନାହିଁ।
ହଁ ମିଶିକି ସବୁ ଯିବା ତା ଯାତ୍ରା ନା ଯାତ୍ରା ଯିବା ଆରେ ମୁଁ କାଲି ଶୁଣିଥିଲି କାଳେ ମାନେ ଏ ବର୍ଷ କାଳେ ନାଚ କାଳେ ମାନେ ଭଲ ମେଳା ହୁଏ ଯୋଉ କୁହନ୍ତ କୁହନ୍ତି ପାଲା ପାଲା କାଳେ ଆସିବେ କାଲି ଏ ବର୍ଷ କରିବେ ନା କଣ?
ହଁ ବା ପାଲା କରିବେ ପୁଣି ଯୋଉ କଣ ଠିଆ ପାଲା ନା କଣ ପୁଣି ଦାସକାଠିଆ କଣ କର କୁହନ୍ତି ସେଇଗୋଟାକ ହବ
ହଁ ବହୁତ କିଛି ହବ ମତେ ବହୁତ ମ ଖୁସି ଲାଗୁଛି କାହିଁକି ନା ଆମର ସବୁ ବର୍ଷ ଅପେକ୍ଷା ଏଇ ବର୍ଷ ମେଳା ଟା ଆମର ବହୁତ ଆୟୋଜନ ରହୁଛି କାହିଁକି ନା ଏଇ ବର୍ଷ ମାନେ ସମସ୍ତେ ମିଶିମ ମିଶାଇ କରୁଛନ୍ତି ନା ଆର ବର୍ଷ କଣ ଗୋଟେ ମାନେ ଅଲଗାରେ ଅଲଗା ସାହି କରନ୍ତି ଯଦି ଆଜି ଏ ମାନେ ଏପଟେ ଯଦି ସାହି କରନ୍ତି। ତା କିଛି କିଛି ଦିନ ପରେ ସେପଟ ସାହି କରନ୍ତି ଏଥରକ ବୋଧେ କଣ ହେଇଛି କି ସବୁ ମିଶି କରଛନ୍ତି ମତେ ବହୁତ ଖୁସି ଲାଗୁଛି କି ମାନେ ଦିଟାଙ୍କ ସାହି ମିଶିକି ପୁରା ଗାଁ ଟାଙ୍କ ମିଶିକି ଗୋଟେ ବଡ ଆୟୋଜନ କରୁଛନ୍ତି ତ ବହୁତ ଖୁସି ଲାଗୁଛି ମତେ ତତେ କଣ ଖୁସି ଲାଗୁନି
ଖୁସି ଲାଗୁଛି କାହିଁକି ନା ଏତେ ଏତେ ବର୍ଷ ପରେ ଆମର ମେଳା ବସିଛି। କିଛି ଅସୁବିଧା ହଉଥିଲା ବୋଲି ଏମିତିରେ କୋରୋନା ସମୟ ଥିଲା ବୋଲି କିଛି କି ଯାତ୍ରା ଫାତ୍ରା କିଛି କରୁନଥିଲେ ବସୁନଥିଲେ ଆଉ ଏଇଥର ହଉଛି ଯେହେତୁ ମୁଁ ଯେବେରୁ ଶୁଣିଲିଣି କି ଆମ ଗାଁରେ ମେଳା ବସିବ ମୁଁ ପାଦ ମାଟିରେ ଲାଗୁନି ଖାଲି ଉପରକୁ ଉଠୁଛି ପଡୁଛି କାହିଁକିନା ମୁଁ ବହୁତ ଖୁସି ଅଛି ଆଉ ଆନନ୍ଦିତ ଅଛି ଯେ ଏଇଥରକ ମେଳା ପଡିବ ମେଳାରେ ବହୁତ ମଜା କରିବା ଏଥର ମେଳା କାଳେ ବହୁତ ଦୋକାନ ବସୁଛି। ଦୋଳି ଧକାା ଦୋଳି ବି ପଡୁଛି ମୁଁ ତ ବେଲୁନ ଦୋଳି ଖେଳିବି ଆଉ ଆଇସ୍କ୍ରିମ ଖାଇବି ଗୁପଚୁପ ଖାଇବି ଆଉ ଗୋଟେ କଣ୍ଢେଇ କିଣିବି ଏମିତି ବହୁତ ସାରା କିଣାକଣି କରିବି ମସ୍ତି କରିବି ଆଉ ତୁ ବି କରିବୁ ନା
ହଁ ମୁଁ ତ ନିଶ୍ଚୟ ମୁଁ ତ ମତେ ଲାଗୁଛି। ମୁଁ ଏକାଥରକେ ସବୁ ଉଠେଇକି ଆମ ଘରକୁ ଆଣିବି ଭାରି ସେମିତି ମୁଁ ଭାବିଛି କି ମାନେ ସମସ୍ତେ ଯିବା ଏମତି କିଣାକଣି କରିବା ମୁଁ ତ ଭାବିଛି ଗୋଟେ ସବୁଠୁ ମାନେ ଭଲ ମାନେ ଗୋଟେ କଣ କହିଲୁ ଗୋଟେ ଟେଡି ଯୋଉ କଣ୍ଢେଇ ମାନେ ଯୋଉ କଣ୍ଢେଇ ନୁହଁ କି? ତ ଭାବୁଛୁ ଗୋଟେ କଣ୍ଢେଇଟେ ଆଣି ବଡ଼ କଣ୍ଢେଇଟେ ଏମିତି ସବୁ କିଣାକଣି ଟେଷ୍ଟନାରୀ ହେରିକା କିଣାକଣି କରିବି ଦୋଳି ଖେଳିବି ଆଉ ମିନାବଜାରେ ବହୁତ ବୁଲିବି ଭୋଜି ଭାତ ଖାଇବି ଆଉ ନାଚ ଦେଖିବା ଆଉ ମେଳା ଦେଖିବା ଏମତି ସବୁ ଦେଖିବା ବୋଲି ଭାବ ଛି ଆଉ ଆଉ ଗୋଟେ କଥା କଣ କହୁଥିଲି କି ଯୋଉ ସେମାନେ ଯାହା ହେେଲେ ଆସିବେ ନା ତାଙ୍କୁ ଆମେ କିଛି ଚର୍ଚ୍ଚା କରବାନି କଣ କହୁଛୁ।
ହଁ ସେଟା ତ ହବ କହନା ଯେମିତି କିି କଣ ଯା ଚାୱଲ ବାଉ ଘରେ ତ ଯଅ ଆମେ ଯାହା ଖାଉଛନ୍ତି ସେ ସେଆ ଖାଇଵେ ମାଛ ମାଂସ କଣ କରିବା ଯଦି କରିବା ଆଉ କଣ କରିବା।
ନା ମାଛ ମାଂସ ତ ହବନି ଗୋଟେ ଗାଁରେ ଗୋଟେ ମେଳା ହଉଛି ମାନେ ତ ଆଇଁଷ ପଶିବନି ନା ତ କଣ କରିବା ଆଇଁଷ ତ ମେଳା ହଉଛି ମାନେ ଯାହାହଲେ ବି ଠାକୁରଙ୍କ ଇଏରୁ ନେଇକି ହଉଛି ନା ତ ଆଇଁଷ
ଆରେ ନା ଠାକୁରଙ୍କ ଠାକୁରଙ୍କ ଇଏରେ କରା ହଉନି ରଥ ରଜ ପାଇଁ ମେଳା ମେଳା କହିଲେ ମାନେ କେବଳ ଦୋକାନ ଫୋକାନ ସବୁ ପଡିଛି ଆଉ ଯୋଉ କୁହନ୍ତ ଯାତା ଯୋଉ ଯାତା ଯୋଉ ନାଟକ କରନ୍ତିନି ମେଲୋଡି ଫିଲ୍ମ ସେଗୁଡା ପଡିଛି। ଠାକୁରଙ୍କ ପାଇଁ ହେଲେ ସେୋଟୁ ଯଜ୍ଞ କୁହାଯାଏ। ମୋ ବାବା ଏମିତି ହିଁ କହୁଥିଲେ ମତେ ମୁଁ ବି ଫାଷ୍ଟ ଭାବୁଥିଲି ଠାକୁରଙ୍କ ପାଇଁ ବସିଛି। ତାରେ ବାବା ମତେ ମନା କଲେ
ଓହୋ ତାହେଲେ ଯୋଉ ତାହଲେ ଏମିତି ଯୋଉ ଠାକୁରଙ୍କ ପାଇଁ ଯଦି ନ ହେଇଛି ତାହଲେ ଆଇଷ ଆମେ କରିବା ନା କଣ କହୁଛୁ?
ହଁ ସୁବିଧା ଦେଖି କିଏ କରିବା ଆଉ
ଆଉ ଘର ଲୋକ ସବୁ କେମିତି ଅଛନ୍ତି।
ହଁ ଘର ଲୋକ ବହୁତ ଭଲରେ ଅଛନ୍ତି ଆଉ ବ ବର୍ଷା ତ ଏବେ ଆମର ପୁରା ଜୋରରେ ଉଠେଇଚି। ଘଡଘଡ ଚଟ ଚଡି ମାରୁଛି ବିଜୁଳି ମାରୁଛି ବିଜୁଳି ମାରୁନି ଆଉ ଯୋଉ ପବନ ଜୋର ହଉଛି ପୁରା ଜୋର ଉଠେଇଛି।
ହଁ ଆମ ଆଡ ବି ବହୁତ ଜୋର ହେଇଛି।
ହଁ ବା ଆମ ଆଡେ ବି ଜୋରରେ ବର୍ଷା ପବନ ଆସିଲାଣି ଏବେ କିନ୍ତୁ ବହୁତ ଖୁସି ଯେ ଏତେ ଦିନ ପରେ ଆମର ବର୍ଷା ପବନ ହଉଛି ବହୁତ ଦିନ ହବ ବର୍ଷା କିଛି ହଉନଥିଲା ପଶୁପକ୍ଷୀ ବାଣୀ ପାଇଁ ବହୁତ ଆହାର ହଉଥିଲେ ମଣିଷ ମାନେ। ବହୁତ କଷ୍ଟ ପାଉଛନ୍ତି ପାଣି କୋଉଠି ବି ମିଳୁନି ନା ନ ପାଣି ବା ଯିବନ
ହଁ ସତ କହିଲୁ ପାଣି ଗୋଟେ ଖରା ଦିନ ଗୋଟେ ଏମିତି ମାନେ ପାଣି ମତେ ନ ପିଇଲେ ମାନେ ଦେହରୁ ପ୍ରାଣ ଛାଡିଲା ଭଳିଆ ଲାଗୁଛି। ନା ଆଜି ମୋ ଦେହ ବହୁତ ଏଇ ଯୋଉ ଗରମରେ ଦେହ କଣ ହେଇଗଲା ଆଜି। ଟିକେ ମୁଣ୍ଡ ବୁଲେଇ ଦେଲା ତ ଆଜି ଟିକେ ଦେହ ଖରାପ ହେ ଥିଲା ତାପରେ ମା ଆମର ତ ମେଳା। ଅଛି ନା ଆଉ ଦ ତିନି ଦିନ ଅଛି ତା ଦେହ ଖରାପ। ଫଗ ତ ଯାଇପାରିବିନି ନା ସେଥିପାଇଁ ଆଗକୁଆ ଟିକେ ଆଣିକି ଔଷଧ ହେଇଆ ଖାଇଦେଲି ଦେହଟା ଭଲ କରିଦେଲିି ନା ଦେହଟା ଭଲ ହେଲେ ତ ବୁଲିଯିବା ନା ମେଳା ହେଇଗା ତ ଖରା ପାଇଁ ବହୁତ। ଦେହ ଖରାପ ସମସ୍ତଙ୍କର ହଉଛି ଏବେ ମୁଣ୍ଡ ବୁଲା ହଉଛି ଖାଇବା ପିଇବା ଠିକ ହଉନି ଗ୍ୟାସ ହେଇଯାଉଛି। ଆମ ଘରେ ବି ସମସ୍ତଙ୍କ ଦେ ଟିକେ ଅସୁସ୍ଥ ଅଛି ନା ଏ ଯୋଉ ଖରାପ। ପାଇଁ
ଆଉ ତମର ସେପଟେ ବ ସହୁଛି ନା।
ବହୁତ ଜୋରରେ ପବନ ବାତ୍ୟା ମାନେ ପବନ ଟାଇପ ରେ ଉଠଉଛି ମାନ ପବନ ଏତେ ଦ ହଉଛି ଗଛ ପୁରା ମାନେ ଭାଙ୍ଗିବା ଭାଙ୍ଗିବା ଭଳିଆ ଲାଗୁଛି।
ଆମର ବି ଏପଟେ ଜୋରେ ବର୍ଷ ପବନ ଉଠଉଛି ଆଉ ସାଙ୍ଗ ଗାଁ ରେ ମେଳା ବୁଲି ଯିବା ହେଲା ଆମେ ମଜାମସ୍ତି କରିବା ଆଉ ସେ ସାଙ୍ଗ ମାନଙ୍କୁ ଟିକେ ପଚାରନ୍ତି।
ଆରେ ସାଙ୍ଗ ଯଦି ବର୍ଷା ପବନ ଉଠିଲା ଯଦି ସେମାନେ ନ ଆସନ୍ତି କଣ କରିବା?
ଆମର କଣ ଘର ନାହିଁ ଆମେ କଣ ବାହାରେ ରହୁଛନ୍ତି।
ହଁଜି ସାଙ୍ଗ ହେଲେ ବି ତାଙ୍କ ଲୋକ ଘରେରେ ଛଡିବେନି କି କହିବେ କି ବର୍ଷା ପବନ ବର୍ଷା ଏଇ ଏ କିଛି ଦିନ ଅଛି ଆମ ଝିଅ ଯିବେନି। କଣ ସେଇଠି କଣ କରିଆ।
ଆରେ ସେ ସେମିତି କଣ ଆମ କଣ ମାନେ ଆମେ କଣ ଆମ କ ନାକୁ ନେଇ କୁଆଡେ ବାହାରେ ରଖୁଛନ୍ତି ନା କଣ କରୁଛନ୍ତି। ଆମର ତ କର ଅଛି ଆମେ ରହୁଛଛନ୍ତି ସିଏ ବି ଆସିକି ରହିବେ ଆଉ ତମକୁ ବାଧ୍ୟ କରିବାନି ଯେ ତୁ ଆସୁ ବୋଲି ଯଦି ସେମାନେ ଆମେ କହିବା ଯେହେତୁ ଆମର କର୍ତ୍ତବ୍ୟ ଆମେ କହିବା ଯେ ତମ ସାଙ୍ଗ ସିଏ ହବ ଆମେ କହିବା କି ସାଙ୍ଗ ଆଉ ଯଉ ଆମ ଗାଁ ରେ ମେଳା ପଡିଛି ଆଉ ଆସି ବୁଲାବୁଲି କରିବା ଭଲ ଲାଗିବ ସାଙ୍ଗ ହେଇକି ମିଶାମଶି କରିକି ବୁଲାବୁଲି କରିବା। ଆଉ ବହୁତ ଆନନ୍ଦ ମଜା ହବ। ହଉ ଯଦି ସେମାନେ ଆମେ କହିବା ଆମ କର୍ତ୍ତବ୍ୟ ଆମେ କ ସେମାନେ କହିବେ ଆମେ ଆଉ ଯିବୁନି। କରିବୁଛ ବର୍ଷା ହଉଛି ଆଉ ତୁ ଆମେ ତ ଆମେ ଆଉ କଣ କରିପାରିବା ତୁ ନିଜେ କ
ହଁ ଆମେ ଯେତେବେଳେ ତାଙ୍କ ଡରକୁ ଡାକିବା ନା ସେିଏ ଯାହାେଲେ ନିଶ୍ଚୟ ଯାହାେଲେ ଆସିବେ ନା କାହିଁକିନା ମୋ ସାଙ୍ଗ ଆମେ ଆମେ ଡାୁଛେ ସେମାନେ ଯଦି ନ ଆସିବେ ତ ସେମାନେ ଡାକିଲେ ଆଉ ଆମେ କଣ ଯିବା କି? ଆଉ ଏମିତିରେ ବି ମାନେ
ସିଏ ଆସନ୍ତୁ କି ନ ଆସନ୍ତୁ କିନ୍ତୁ ଆମ କର୍ତ୍ତବ୍ୟ ଆମେ କହିନୁ କିନ୍ତୁ ଆମେ ତୋରୁମ ନିଶ୍ଚୟ ହିଁ ଯିବା
ହଁ ଆମେ ତ ଯିବା ତାଙ୍କୁ ତାଙ୍କୁ ମୁଁ ଆଉଥରେ ଫୋନ କରି ଜଣେଇଦେବି ଆଉ ତାପରେ ଜଣେଇ ସାରିଲା ପରେ ତତେ ମୁଁ କହିବି କଣ ହେଲା କି ନହଲା ଆଉ ହଉ ଶୁଣୁ ଏବେ ଗୋଟେ କଥା ଏ ଯୋଉ ଏବେ ଟିକେ ବର୍ଷା ପବନ ତ ଉଠିଲାଣି ଯୋରେ ହେଲା। ଆଉ କଣ କଥା ହେବି ତ ମୁଁ ତତେ ପଛରେ ପୁଣି କଥା ହେବି ଆଉ ସେ କଣ? କଣ ନେ?
କଣ କହିଲି କ କହ ହଉ ହଉ ଚାଲେ
ହଉ ଏବେ ମୁଁ ରଖୁଛି ଆଁ